ନମସ୍କାର।
ଆପଣଙ୍କ ନା କଣ?
ଯାହା କଥା ଟା ଟିକେ କହୁଛନ୍ତି ପାଖକୁ ଆଣିକି
ମୋ ନାଁ ଭାସ୍କର ବେହେରା।
ହୁଁ ଆଜି ଆମେ କିଛି ଢଙ୍କଡମାଳ ବିଷୟ ରେ କଥା ହବା।
ହ
ହ୍ୟାଲୋ? ହ ମତେ କିଛି ପଚାରନ୍ତୁ ତାପରେ ମୁଁ ଆପଣଙ୍କୁ କିଛି ପଚାରିବି?
ହୁଁ। ସେମାନେ କିନ୍ତୁ ନୁହେଁ ସେ ପ୍ରାଣୀ ଶୁଖିଲା ଖାଏ ସେ ପିଏନି ପାଣି। କେେଚା ନୁହେଁ କିନ୍ତୁ ଅନ୍ଧାର ଦେଖେ ସାହାଯ୍ୟ କରେ ସେ ରଖିଲେ ପାଖେ।
ଟର୍ଚ୍ଚ।
ହଉଠିକ କଣ ଜଷ ଜଣେ ଧରିଲି ଏଚୋର ନଖ ମୁନେ ତାର ହେଲା ବିଚାର।
ହଁ। ଉଙ୍କୁଣି।
ରକତ କୁଟିଲେ ହାଡ। ଆ କାଟିଲେ ରଖତ କୁଟିଲେ ହାଡ ବି ନାହିଁ। କି ଯିବ ସିଏ କହିଲ ଭାଇ?
ନା ଜାଣିନି?
ଗଛ ଲଗାଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ?
କଣ ଏଇଟା ହବ?
ଭିଣ୍ଡି। ଦେଖିବାକୁ ଗୋଲ କିନ୍ତୁ ଗୋଲ ନୁହେଁ। ଦାଣ୍ଡ ଅଛି କିନ୍ତୁ ପସୁ ନୁହେଁ ଦାଣ୍ଡ ଧରି ସବିଏ ଖେଳନ୍ତି। ସେ ଜମା କାନ୍ଦେନି କୁହତ କିଏ?
ଏଇଟା ବି ଭଲସେ ଜାଣିନି।
ଏଇଟା ହଉଛି ବେଲୁନ।
ଅହୋ।
ଆଉ ମୋ ଗୋଟା କୋତ୍ସିନ୍ ହେଲା ତାଟିଆ ଭିତରେ ତାଟିଆ ତାଟିଆ ଭିତରେ ଅମୃତ ଅମୃତ ମା ପେଟରେ ଝିଅଟି ଗୋରି କୁହ ତ ପିଲେ ଇଏ କି ପ୍ରକାର ଗଣିତ?
ହୁଁ ନଡ଼ିଆ।
ତମ ପିଲା ରା ଦିନ ସରିଗଲେ ଚାଲିଯାଏ ତାର ଜୀବନ।
ଶୁଣନ୍ତୁ ଟିକେ ଧୀରେ ଆଉ କ୍ଲିଅର ସେ କୁହନ୍ତୁ।
ହୁଁ।
ମାନେ ଶୁଭୁନି ଆପଣଙ୍କ କଥାଟା ଟିକେ ଟିକେ କେତେବେଳେ ରହିଯାଉଛି।
ଫୁଲ ମଦନା ଫୁଲଟି ତିନି କେନା ଫ ଫଳ ଉପରେ କ କଢି ସେ ଫୁଲ ନପାରେ ଝଡି।
ମୁଁ ନା ଜାଣିନି।
କୁହନ୍ତୁ।
ହ ଜାଣିନି।
କୁକୁଡ଼ା ମୁକୁଟ। ଆଉ ଗୋଟିଏ ରାଜାର ଅଦ୍ଭୁତ ରାଣୀ ଲାଞ୍ଜ ସାହାଯ୍ୟରେ ପିଏ ସେ ପାଣି?
କଣ?
ଗୋଟିଏ ରାଜାର ଅଦ୍ଭୁତ ରାଣୀ ଲାଞ୍ଜର ସାହାଯ୍ୟରେ ପିଏ ସେ ପାଣି।
ନେଟୱାର୍କ ପାଉନି ଭଲସେ କୁହନ୍ତୁ।
ଗୋଟିଏ ରାଜାର ଅଦ୍ଭୁତ ରାଣୀ ଲାଞ୍ଜ ସାହାଯ୍ୟରେ ପିଏସେ ପାଣି?
ନା ତାର ବି ଆଂସର ଜାଣିନି।
ସେଟା ହୋଉଛି ଦୀପ ହଉ ପଚାରୁଛି ଦୁଇ ମୁଣ୍ଡା
ଆରେବେ ରାରୁଚି
ତାରି ପାଇଁ ସାରା ଦୁନିଆ ଆଜ୍ଞା ଆଜ୍ଞା। ଶୁଭୁନି ହ୍ୟାଲୋ।
ମୁଁ ପଚାରୁଛି କୁହନ୍ତୁ?
ଆଜ୍ଞା।
ପାଣି ପାଣି ବୋଲି ଚିଲାନ୍ତି ସଭିଏ ସତେକି ଜୀବନ ଜୀବକି ଲିଭି?
ନାଲି ଲଙ୍କା।
ରାତିରେ ମୋ ଅନ୍ଧାର କୁ ସିଏ ଆଲୁଅ କରେ?
ଜହ୍ନ।
ହଉ ଆପଣ ପଚାରି ଚାଲନ୍ତୁ।
ହୁଁ। ନିଆଁ ନାଇଁ ସାରା ଧୂଆଁ ଉଡୁଛି ବରଷା ନଥାଇ ପାଣିି ଛିଞ୍ଚୁଛି?
ନା ଜାଣିନି।
ଏ ଲଠିର ଶୁଣ କାହାଣୀ ଭରି ରହିଅଛି ବହୁତ ବହୁତ ପାଣି ଖୁସି ହୁଅନ୍ତି ସଭିିଏ ପିଇଲେ ସେ ପାଇଁ ଉତ୍ତର କହିଲେ ଦେବୀ ଚକୋଲେଟ ଆଣି।
ନା ଜାଣିନି।
ମୋ ନା ଶୁଣି ସଭିଏ ତଥାପି
ନା ଜାଣିନି।
ସେଟା ହଉଛି ପରୀକ୍ଷା ଆପଣ ପଚାରନ୍ତୁ।
ନା ଆପଣ ପଚାରନ୍ତୁ ମୁଁ କିଛି ଆନ୍ସର ଜାଣିନି। ଆଉ ମୋତେ ପଚାରିକି ଆନ୍ସର କୁହନ୍ତୁ।
ନାକ ମୋର ଲମ୍ବା ନାକ ନାକ ଦ୍ଵାରା ମୁଁ କାମ କରେ ମୁଁ କାମ କୁହ ତ ପିିଲେ କଣ ମୋର ନାମ?
ଆନ୍ସର କୁହନ୍ତୁ।
ହାତୀ। ନୀଳ ହଳଦିଆ ରଙ୍ଗ ମୋହର ଗୋଲ୍ ଗୋଲ୍ ଗୋଲମୋଲ ଦେହ ମୁଁ କାନ୍ଦିଲେ ଲୋକେ ହସନ୍ତି ନା ଟି ପିଲେ କୁହ। ବନ୍ଧୁ।
ଆରେ ଆନ୍ସର ଆପଣ କୁହନ୍ତୁ କହିକି ମତେ ଆନ୍ସର ଟିକେ କୁହନ୍ତୁ ମୁଁ ଜାଣିନି ଭଲସେ।
କାଗେଜି ଲେମ୍ବୁ। ଆରମ୍ଭରେ ନୀଳ ପରେ ହଳଦିଆ ନେବା ପାଇଁ ଲୋକେ ହୁଅନ୍ତି ବାୟା।
ଆନ୍ସା
ଓହୋ ତାପରେ
ନାହିଁ ତାର କଥା ତ କହେ ପାଦ ନାହି ତାର ସବୁଠି ଚାଲେ। ରାଜା ଟୁ ଭିକାରୀ ସଭିଏଁ ଚାହାଁନ୍ତି ପାଖରି ପାଖରେ ପାଇଲେ ଆନନ୍ଦ ହୁଅନ୍ତି। ଆର ଆନ୍ସର ହଉଛି ଟଙ୍କା।
ଆପଣ ପଚାରୁନାହାନ୍ତି।
ହଉ ମୁଁ ପଚାରୁଛି ମା ପଟରେ ନା ନା ଏଇଟା ତ ପଚାରୁଥିଲେ। ରୁହନ୍ତୁ ପଚାରୁଛି। କି ମିଛ କି ସତ କି ମିଛ ସାର୍ ଙ୍କ ଠାରୁ ବୁଝ? ଏଇଟା ନୁହଁ। ଦୁଇ ମୁଣ୍ଡିଆ ତାର ଗୋଜିଆ ତାରି ପାଇଁ ହଜ୍-ଅ, ଏ ସାରା ଦୁନିଆ। ସତ କି ମିଛ ସାର୍ ଙ୍କୁ ପଚାର। ହାଲୋ, ନେଟୱାର୍କ ସ୍ଲୋ ହଉଚି।
ମିଳିଲା ଏ ମିଲିଲା?
ହଁ, ହଁ।
ଆପଣ କୋଉଠି?
ନିଆଁ ନିଆଁ ବୁଲେ, ରୁହନ୍ତୁ ଟିକେ ପଚାରୁଛି। ଇଏନି ନିଆଁ ତାର ଧୂଆଁ ଉଡୁଛି ବରଷା ନଥାଇ ପାଣି ଛିଞ୍ଚୁଛି ତୋର।
ହୁଁ, ତାପରେ ଆଉ କିଛି ପଚାରନ୍ତୁ।
ଆପଣ ପଚାରୁନାହାନ୍ତି ଦିଟା ପଚାରୁଛନ୍ତି ରୁ ଆପଣ ଖୋଜୁ
ମୋତେ ତ ବେଶୀ କିଛି ଆ ଆସେନା ଆଉ ଜାଣିଛନ୍ତି କିଛି ପଚାରନ୍ତୁ, ନହେଲେ ଆଉ କିଛି ଚେଞ୍ଜ କରିବେ।
ମୁଁ ଆଉ କିଛି ଦିଟା ପ୍ରଶ୍ନ ପଚାରୁଛି।
ହଁ ପଚାରନ୍ତୁ।
ଆରମ୍ଭରେ ନୀଳ ପରେ ହଳଦିଆ ନେବା ପାଇଁ ଲୋକେ ହୁଅନ୍ତି ବାୟା।
କଣ କହିଲେ ଆଉଥରେ?
ଆରମ୍ଭରେ ନୀଳ ଅ, ପରେ ହଳଦିଆ ନେବା ପାଇଁ ଲୋକ ହୁଅନ୍ତି ବାୟା।
ଏଁ, ପାଚିଲା ଆମ୍ବ।
ନାଇ ତାର ପାଦ ନାହି ତାର ସବୁଠି କାରୀ ସଭିଏ ଚାଆନ୍ତି ପାଖରେ ପାଇଲେ ଆନନ୍ଦ ହୁଅନ୍ତି।
ମୁଁ ଏଇଟା ନା ଜାଣିନି।
ଜା ଟ ଟଙ୍କା। ଚଳିଲେ ନେଇଯାଏ।
ପାଦ ନାହି ସି
ବିରି, ମୋତେ କୁ-କୁହ ତ ପିଲେ ବାହୁବଳ ଟି କିଏ?
ଅଁ,
ବନ୍ଧୁ
ନା ଜାଣିନି।
ହଉଛି ମଦ। ମଦ, ରଙ୍ଗୀନ ଫୁଲଟି ମୁଣ୍ଡରେ ଥାଏ ଖରା ବର୍ଷ ରେ ସେ ଝିଲ୍ ଝିଲ୍ ହୁଏ। ଛାଇ ହେଲେ ଯିଏ ଏ ସେ ଯିଏ ମଉଳି କି ଉତ୍ତର
ଶୁଭୁନି ତାପରେ ଆଉ ଛୁ କହନ୍ତୁ।
କ୍ରୟ ସମୁଦ୍ରରେ କରେ ମୁଁ ବାସ ଦେଖେନ୍ତିନି ମତେ କେହି ସମୁଦ୍ର ମନ୍ଥନ ହୋଇଗଲେ ଶେଷ ମୋ ରୂପ ଦେଖିବୁ ତୁହି
ହୁଁ ଆଉଥରେ ଟିକେ ପଚାରନ୍ତୁ।
ଯ ସମ ରେ ମୁଁ କରେ ମୁଁ ବାସ ଦେଖନ୍ତନି ମତେ କେହି ସମୁଦ୍ର ମନ୍ଥନ ହୋଇଗଲେ ଶେଷ ମୋ ରୂପ ଦେଖିବୁ ତୁହି।
ଲହୁଣୀ
ଟିକେ ଟିକି ସାନ ରକା ଦୁଇଟି ଖୋଲିଲେ ଦୁନିଆ ଦିଶେ, ବନ୍ଦ କରିଦେଲେ ଟିକେ ଟା କୁ ଅନ୍ଧାର ଅନ୍ଧାକାର ମାଡ଼ି ଆସେ।
ହୁଁ ହୁଁ ଏଇଟା ବି ଜାଣି ହଉ ଏବେ ଆମେ କଲ ଟି କୁ ଶେଷ କରିବା ରହୁଛି ନମସ୍କାର।